ହ୍ୟାଲୋ।
ଆଜ୍ଞା କଣ କରୁଚନ୍ତି?
ହଁ ଏଇଠି ବୁଲୁ ଏଇଠି ବୁଲୁଚି। ଆଉ ତମେ କଣ କରୁଚ?
ମୁଁ ଏଇଠି ବସିଥିଲି।
ଓହୋ।
ଖାଇବା ସରିଲାଣି ଆପଣଙ୍କର। ମୁଁ ଖାଇଥିଲି ଭାତ ଖାଇଥିଲି ଡାଲମା ହୋଇଥିଲା ଡାଲମା ଖାଇଥିଲି। ଆଉ ଖଟା ହେଇଥିଲା କ୍ଷୀର ହେଇ କ୍ଷୀରି ହେଇଥିଲା ଖାଇଥିଲି ଆଉ। ଆପଣ?
ଆମର ଆଜି ଭାତ ମାଛ ବେଶର ଭାତ ମାଛ ବେଶର ଚୁନା ମାଛ ବେଶ ଦେଇକି ଭାଜିଥିଲି। ଆଉ ଭେଣ୍ଡି ଭାଜିଥିଲି।
ଓହୋ ଆପଣଙ୍କ ଘରେ ସବୁ?
ଆମ ଘରେ ସବୁ ଅଛନ୍ତି ଏଇଠି ଆଉ।
ଓହୋ।
ହଁ। ଆଉ ରାତିରେ କଣ ଖାଇବ?
ରାତିରେ ଘରେ କଣ ବନେଇବେ ରୁଟି ବନେଇବେ ସନ୍ତୁଳା ଟିକେ କରିବେ ଖାଇବେ ଆଉ
ଓହୋ ଆଜି ଆମର ଭାତ ହବ କି ରୁଟି ହବ ମୁଁ ଜାଣିନି ଆଉ ଠିକ ନାହିଁ ଆଉ
ଓହୋ।
ଭାତ ହେଇପାରେ ଆଉ
ହୁଁ ଯାହା ଖାଇଲେ ହବ ଆଉ ଭଲ କଥା।
ହଁ ତମ ଘରେକୁ କିଏ କିଏ ରହୁଛନ୍ତି?
ଆମ ଘରେ ମୁଁ ରହୁଛି ମୋ ବାବା ମାମା ଆଉ ମୋର ଜଣେ ଦିଦି।
ହଁ ଆଉ
ଆପଣଙ୍କ ଘରେ?
ଆମ ଘରେ ଆମ ଶାଶୁ ଶଶୁର ମୁଁ ମୋ ପୁଅ ଆଉ ମୋ ସ୍ଵାମୀ ଆଉ ଦିଅର ଆଉ।
ଓହୋ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଆପଣଙ୍କ ଦେହ?
ହଁ ଭଲ ଅଛି ଆଉ ତମ ଦେହ ଭଲ ଅଛି?
ହଁ ହଁ ମୋ ଦେହ ବହୁତ ଭଲ ଅଛି ଆଉ ଆପଣଙ୍କ ରଜରେ କଣ ସ୍ପେଶାଲ ହେଇଥିଲା?
ଆମର ରଜରେ ହେଇଥିଲା ଏମିତି କିଛି ନହିଁ ବରା ଆଳୁଚପ ଏ ଇଟିଲି କାକେରା ଏଇରାକ ଆଉ
ଓହୋ ଆଉ କୁଆଡେ ସବୁ ଯାଇଥିଲେ ବୁଲାବୁଲି କରିବାକୁ?
ଆଉ ମୁ ଯାଇଥିଲି ରାମ ମନ୍ଦିର। ଫେତଗଡ ରାମ ମନ୍ଦିର ଯାଇଥିଲି ଆଉ ବିଜିପୁର ସାଇ ମନ୍ଦିର।
ହୁଁ।
ଆଉ କଣ୍ଟିଲ ଯାଇଥିଲି ଟିକେ, ନୀଳ ମାଧବ। ଆଉ ଆମର କୋଲାଦ ଡ୍ୟାମକୁ ମହାବୀର ଖୋଲ ବୁଲା ହେଇଛି ଆଉ।
ଓହୋ ଭଲ ଭଲ।
ହୁଁ, ଆଉ ତମର କୋଉ ଏରିଆ?
ଆମର ନୟାଗଡ଼।
ନୟାଗଡ଼ ନୟାଗଡ଼ରେ ଛେନା ପୋଡ଼ ପ୍ରସିଦ୍ଧ ନା?
ହଁ।
ହଁ, ଆମର ତ ଦଶପଲା ଏରିଆ ତ।
ହଁ।
ହଁ, ଆଉ ଛେନା ପୋଡ ଖାଇଛ ନୟାଗଡର?
ହଁ, ଛେନାପୋଡ ପ୍ରାୟ ମୁଁ ଖାଏ। ନୟାଗଡର ଛେନାପୋଡ଼ ପ୍ରସିଦ୍ଧ ଛେନାପୋଡ ଖାଇବିନି।
ହଁ, କିପରି ସେ ତିଆରି ହଉଛି ଜାଣିଛ?
ନାଇଁ ପ୍ରୋସେସଟା ଠିକ ସେ ଜାଣିନି ବାକି ଖାଇଛି। ତମେ ଜାଣିଛ କି ପରି ଠିଆ ତିଆରି ହଉଛି?
ମୁଁ କେତେବେଳେ କରିନି କିନ୍ତୁ କରିବାର ଟିକେ ଟିକେ ଦେଖିଛି ଆଉ?
ଓହୋ! ନୟାଗଡରେ କେତେଲେ ଖାଇଛ ଛେନାପୋଡ଼?
ନା, ନୟାଗଡ ହେମତି ବି ବେସି ଟାଇମ ଯାଏନି ଛେନାପୋଡ ଖାଇବି କ କାମରେ ଯାଏ କାମରେ ପଳେଇ ଆସେ।
ଓହୋ! ନୟାଗଡରେ କେତେବେଳେ ଖାଇବ ଆଉ?
ହଁ, ଦେଖିବା କେତେବେଳେ ବୁଲାବୁଲି କରିବାକୁ ଗଲେ ଖାଇବା ଆଉ। ନୟାଗଡ ଦକ୍ଷିଣ- କାଳୀ ଯାଇଛ।
ହଁ, ନୟାଗଡରେ ବହୁତ ଜାଗା ଅଛି ବହୁତ ଜାଗା ମଧ୍ୟ ଯାଇଛି।
ହୁଁ, ଦକ୍ଷିଣକାଳୀ, ଆଉ ଏବେ ହେଇଛି ବୈଷ୍ଣବ ଦେବୀ।
ବୈଷ୍ଣବୀ ଦେବୀ ମନ୍ଦିର, ଆଉ ବଲାଗୀ ବନ୍ଧ ପାର୍କ ହେଇଛି ମଧ୍ୟ। ନାରାୟଣୀ ପାର୍କ, ଆଉ ପିଟିଏସ୍ପଟେ ଯେଉଁ ସାଇ ମନ୍ଦିର, ହନୁମାନ ମନ୍ଦିର, ସବୁ ମନ୍ଦିର ଅଛି‌।
ହଁ, ଜଗନ୍ନାଥ ମନ୍ଦିର ବି ଅଛି।
ହୁଁ, ଜଗନ୍ନାଥ ମନ୍ଦିର ଅଛି।
ହଁ, ନୟାଗଡ ବହୁତ ଦର୍ଶନୀୟ ସ୍ଥାନ।
ବହୁତ ଦର୍ଶନୀୟ ଅଛି ଭଲ ଜାଗା ବି ଅଛି ନୟାଗଡ଼ ପଟେ।
ହଁ।
ପାହାଡ ଏରିଆ ବହୁତ ଭଲ ଜାଗା ବି ଅଛି। ଆପଣଙ୍କ ପଟେ କଣ ସବୁ ଭଲ ଭଲ ଜାଗା ଅଛି?
ଆମ ଦଶପଲା ଏରିଆରେ ତ ମହାବୀର ମନ୍ଦିର ଅଛି, ଓଡ଼ଶର ଡ୍ୟାମ ଅଛି।
ଓହୋ!
ଆଉ ଆଉ ସେମତି କିଛିଟା ଅଛି ଆଉ। ଏମିତି କହିଲ ଲେଖେ ମନ୍ଦିର ହଗ ଏତେ ନାହିଁ ଆଉ।
ଜଗନ୍ନାଥ ମନ୍ଦିର ନାହିଁ।
ହଁ ଜଗନ୍ନାଥ ମନ୍ଦିର ଦଶପୁଲାରେରେ ଲଙ୍କା ପୋଡି ଯୋଉ ହୁଏ ରାମ ମନ୍ଦିର ଅଛି ବୋଧେ। ହ
ଓହୋ!
ସେଇଠି ଜଗନ୍ନାଥ ବି ଅଛନ୍ତି।
ଓହ! ଲଙ୍କା ପୋଡି ଦେଖିବାକୁ ତ ଆପଣ ଯାଉଥିବେ ସଦାବେଳେ।
ହଁ, ଆାମ ଗାଁ ପାଖ ତ ଆଉ।
ଓହୋ!
ହଁ, ଆଉ ତମେ କେତେବେଳେ ଆସିଛ ନା ନାଇଁ?
ହଁ, ମୁଁ ଯାଇଥିଲି ଥରେ ଯାଇଥିଲି। ମୋ ମାଇଁ ଘରେ ସେଇ ଗାଁ ତ।
ହୁଁ
ଦଶପଲା ହଁ ଦଶପଲା।
ତମର ପର୍ପଲ ନୟାଗଡ଼ ନା ଆଉ କୋଉଠି ଅଛି ଓହୋ କୋଉ କ୍ଲାସରେ ପଢୁଛ?
ମୁଁ ଡିପ୍ଲୋମା କରୁଛି।
ଓହୋ ପ୍ଲସ୍ ଥ୍ରି ସାରିଲାଣି।
ନାଇଁ ପ୍ଲସ୍ ଥ୍ରୀ ସରିନି ମୁଁ ପ୍ଲସ୍ ଟୁ ପରେ କରିଛି।
ହୁଁ ଅ ହଉ ଆଉ। ଆଉ ତମେ କୋଉ ଲାଇନରେ ଯିବାକୁ କିଛି ରଖିଛ?
ହଁ ଡିପ୍ଲୋମା ସରିଲା ପରେ ଯଦି କିଛି ପ୍ଲେସମେଣ୍ଟ ଆସିଲା ସେ ପ୍ଲେସମେଣ୍ଟରେ ଯିବି ଜବ କିଛି କରିବି ତାପରେ ଜବ୍ କଣ୍ଟିନ୍ୟୁ କରିକି ବି ଟେକ୍ କରିବି ତ‌ଏମିତି ସବୁ ଅଛି ଆଉ।
ଭଲ
ହୁଁ
ହଁ
ଆଉ ଆପଣ ରଥଯାତ୍ରା କୁଆଡେ ଯିବେନି ବୁଲାବୁଲି କରି।
ରଥଯାତ୍ରା କୁ ଛୋଟ ଛୁଆ ଧରିକି ତ ପୁରୀ ଯାଇ ହବନି। ରଥଯାତ୍ରା ପରେ ଭାବୁଛିୁ ପୁରୀ ଟିକେ ଯିବା ଆଉ। ହଁ ରଣପୁର ହଉ ଦୂର ହେଇଯାଉଛି ଯାଇକି ଆସି ହବନି କେହି ରିଲେଟିଭ ବି ନାହାନ୍ତି।
ନହଲେ ନା ଆଡ଼େ ଆସିଲିବିଦି।
ହଁ ନାଇଁ ଆମ ଗାଁରେ ବି ରଥଣା ହଉଛି ନା।
ହୁଁ।
ହଁ। ଦେଖିବା ପୁରୀ ପୁରୀ ଯିବାକୁ ଇଚ୍ଛା ଥିଲା କିନ୍ତୁ ପିଲା ଛୋଟ ତ ତାକୁ ଧରିକି ଯାଇହବନି।
ହଁ ହଁ ହଁ ଠିକ୍ ଠିକ୍
ହଁ ତାପରେ ଯିବୁ ଆଉ ଦି ତିନି ଦିନ ରହିକି ବୁଲିକି ଆସିବି ପୁରୀ
ଆଉ
ପୁରୀ ଟିକେ କୋଣାର୍କ ଟିକେ ଆଉ ଚନ୍ଦ୍ରଭାଗା ହଁ ସଵର୍ଗଦାର ଏପରି ପୁରୀ ହେଇଛି ରାମ ମନ୍ଦିର
ହଁ ରାମ ମନ୍ଦର ଗୋଟେ ନୂଆଟେ ହେଇଛି କଣ?
ହୁଁ ଆହୁରି ପୁଣି ଇସ୍କନ ମଠ
ଇସ୍ ହଁ ମାତା ମଠ ଇସ୍କନ୍ ମଠ ହଁ ବୁଲା ବୁଲି ନାଇଁ ମୁଁ ଯାଇନି କେତେବେଳେ।
ହଁ।
ଯାଇନି ସେଠିକି ଯିବି ଆଉ। ବୟସ୍କନ ମଠକୁ ଯାଇନି କେତେବେଳେ ଶୁଣିଛି ଯାଇନି। ହଁ ଭଲ ଭଲ ବୁଲାବୁଲି କର ଆସ କରିବି।
ଦଶହରା ଟିକେ ବହୁତ ଠାକୁର ବସିଥିବେ ନା ଦୁର୍ଗା ଠାକୁର
ହଁ।
ସେଇ ଟାଇମ ରେ ଗଲେ ଭୁବନେଶ୍ଵର ଟିକେ ଭଲ ଲାଗିବ ବୁଲିବାକୁ।
ହଁ ବୁଲାବୁଲି କଟକୁ ଗୋିକେ ଭଲ ଲାଗିବ।
ହଁ ନନ୍ଦନକାନନ ଆଉ ଖଣ୍ଡଗିରି ମୁଁ ଯାଇନି ଯିବି।
ଓହୋ ଯିବେ ଯିବେ କେତେବେଳେ ବୁଲାବୁଲି କରିକି ଆସିବେ ଆଉ।
ହଁ ଏଇ ପୁଅ ତ ଟିକେ ଛୋଟ ଗଲେ କୁଆଡେ ଯାଇ ହଉନି ଆଉ।
ଓହୋ କୋଉ କେତେ ବୟସ ହେଲା କି?
ଏଇ ସାଢେ ଦି ବର୍ଷ ତିନି ବର୍ଷ।
ଓହୋ ଛୋଟ ଅଛି ଆଉ।
ହଁ ସିଏ ବି ସେି ହଇରାଣ କରୁଛି ନା।
ହୁଁ ହୁଁ ଛୋଟ ପିଲାକୁ ନେଇକି ଏତେ ଦୂର ବାଟ ନେଇକି ଯାଇହବନି।
ଖଇକି ନିଅ ମତେ ନେଇ ହଉନି ଧରିକି ମତେ ବୁଲ ଏମିତି ହେଲା ବେଳକୁ ହଉନି
ହୁଁ।
ସେ ଟିକେ ବଡ ହେଇଗଲେ ତାକୁ ନେଇକି ଯିବୁ ଆଉ।
ହଁ।
ହଁ ହ।
ଆଉ ଆପଣଙ୍କୁ କଣ ସବୁ ରୋଷେଇ ଆସିଛି।
ଆଉ ରୋଷେଇ ତ ସବୁ ଆସିଛି।
ସବୁବେଳେ ଯାହା ହେଲେ କିଛି ଗୋଟେ ଆଇଟମ ଗଟେ କହିଲ ଭଲ ଆଇଟମ ଟେ। କଣ ସବୁ ମାନେ ସବୁଠୁ ଅଧିକା ଭଲ କଣ ବନେଇବାର।
ଆଁ ମୁଁ ସବୁ ବନାଏ ଏମିତି ଭଲ ବୋଲି କୋଉଟା ନ ଥାଏ।
ଯୋଉଟା ତମକୁ ଅଧିକ ଭଲ ଲାଗେ ସେ ଆଇଟମ ଟା ତମକୁ ଭଲ ଲାଗେ ସମସ୍ତଙ୍କୁ ଭଲ ଲାଗେ।
ଏ ସମ ସ ଯୋଉ ଟାଇପରେ ଯାହା ରନ୍ଧା ହୁଏ ଏଇଆ ଚିକେନ ଫିକେନ କରେ। ମାଛ ମସଲା ବେସର କରେ।
ଅ ସେଇଟା ନନଭେଜ ରେ ଆମିଷରେ ଆଉ
ହଁ। ଏ ଗେ ଘାଣ୍ଟ କି ନବରତ୍ନ ତରକାରୀ ମିିକ୍ସ ଭେଜ ଯୋଉ। ଛାଣିକି ଆଉ ପୋ ଟଳ ପନିର ଏସବୁ ତ ହୁଏ ଆଉ।
ଓହୋ ଆପଣ ତାହେଲେ ଭଲ ରୋଷେଇ କରନ୍ତି ଆଉ।
ନା ଭଲ ବୋଲି ଏମିତି ଟେଷ୍ଟ ନୁହଁ କି ବେକାର ଟଷ୍ଟ ନୁହେଁ ଆଉ ହୁଁ ହୁଁ।
କହୁସନ ତ ଭଲ ଲାଗୁଛି ଗଲେ ଦେବେ କେତେବେଳେ ଖାଇବାକୁ ଆଉ।
ହଉ ଆସ ଖାଇକି ଯିବ ହୁଁ ହୁଁ। ହଁ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ନୂଆ ଟମ୍ ଯାହା ଏଇ ଚିଲି କେତେବେଳେ ଖାଇଛ ଛତୁ ଚିଲି ଅକା।
ହୁଁ ତୁ ଚିଲି ମୋ ମାମା କରନ୍ତି ଖାଇଥିଲି।
ହଁ ପନିର ଚିଲ୍ଲି?
ପନିର ଚିଲି ହଁ ଖାଇଛି।
ହଁ। ପନିରଚିଲି ତ ଯେମିତି ସବୁବେଳେ ପକଡା ପାଇଁ ଆମେ ଯାହ ଯେମିତି କରୁଚେ। ସେଇ ସବୁ କନଫଟ ପାଉଡର ଟିକେ ମଇଦା ଅଦା ରସୁଣ ପେଷ୍ଟ। ରେ ସବୁ ପକେଇକି ଆମେ ଗୋଳା ଗୋଳି କରିକି ଛାଣି ଦଉ।
ହୁଁ ହୁଁ ତମେ କେତେବେଳେ କରିକି ଦବ ଆଉ।
ହଉ ଆଉ ହୁଁ ହଉ ଆସ କେତେବେଳେ ଖାଇକି ଯିବ ଆଉ।
ହଁ ଠିକ୍ ଅଛି ସିଓର ଯିବି।
ଉଁ ହୁଁ ଆଉ ବିପା ସାଥିରେ କଥା ହେଇଥିଲ?
କଣ କହିଲେ?
ଆମ ଝିଅ ଫୋନ କରିଥିଲା ବୋଧେ ସେ ନମ୍ବର ଦେଇଥିଲା।
ହଁ ଏବେ ଏବେ ସେ ଫୋନ କରିଥିଲେ ମୁଁ କାଟିଦେଲି।
ଓହୋ ହଁ ସିଏ ମତେ ଫୋନ କରିବ ବୋଲି ସବୁ କହିଥିଲା। କହିଲା ଫୋନ କରୁଛି ତାଙ୍କୁ।
ହଁ ଆପଣ ଖାଇସାରିଲେଣି?
ହଁ ମୁଁ ଦିବରେ ତ ଖାଇଥିଲି ଏବେ ନୁ ଯାଇକି ରାତିକି ଖିଆ ହବ ଏନୁଆ ଯାଉ ଉଁ କ ଚୁଡା ଭଜା କି ଯାହା ଟିକେ ଖାଇଦବା ଆଉ। ବିସ୍କିଟ ବା କଣ୍ଡେଇ ଖାଇଦେଲେ ଆଉ ରାତିକି ନ ଭା ତମେ ତମେ ଏ ନୁଆ କଣ ଖାଉଛ କି?
ନାଇଁ ମ ଏଇନା କିଛି ମୁଁ ଆଜି ଟିକେ ଲେଟ କୁ ଖାଲି ତ ମୋର ଆଜି ଆଡମିସନ ଥିଲା ତ କଲେଜ ପଟେ ଆସମ ମାନେ ଜଲ୍ଦି ଜଲ୍ଦି ଆସିବି ହେରି ଆସିଲା ବେଳକୁ ଟିକେ ଲେଟ୍ ହେଲା। ସେ ଗୋଟେ ଖାଇ ଦେଇଥିଲି ହୋଟେଲରେ ବିରିୟାନୀ ଖାଇ ଦେଇଥିଲି ତ ମୁଁ ଆବେ ଟିକେ ଆଉ ସ ସନ୍ଧ୍ୟାବେଳେ ଭୋକ ଲାଗୁନି ଖାଇବାକୁ ଯାଇକି ରାତିରେ ଖାଇବି ଆଉ। ନନ୍ ଭେଜ ମ।
ଓ ସୋମବାରେ ଆଇଁଷ ଅକା ଖାଉଛ?
କଣ କହିଲେ?
ଆଜି ସୋମବାର ଆଇଁଷ ହେରିକା ଖାଉଛ।
ହଁ ମୁଁ ଆମ ହଁ, ଆଇଁଷ ଖାଇଦିଏ ମୁଁ ସୋମବାର ମଙ୍ଗଳବାର ଖାଇନି।
ବିରିୟାନୀ ଭଲ ଲାଗେ କି
ହଁ ସେମିତି ଆଉ।
ହଁ ବିରିୟ ବିରିୟାନୀର ବାସ୍ନା ରା ମତେ ଏଥି ଭଲ ଲାଗେନି।
ହଁ ହଁ।
ବିରିୟାନୀ ଟା ବନେଇ ବା ସହଜ ସହଜ ଟିକେ କଷ୍ଟ ଆଉ। ହଉ ଠିକ୍ ଅଛି ରଖିଦଉଛି।
ହଁ ହଁ ଠିକ ଅଛି।